ହାଲୋ।
ମାଡାମ ନମସ୍କାର
ହଁ ନମକାର ମୁଁ ସୁଭଷ କହୁଛି।
ତ କେମିତି ଅଛନ୍ତି ଆପ
ହୁଁ ମୁଁ ତ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ଆଉ ତ କଣ ଖାଇଛ?
ହଁ ମୁଁ ସନ୍ଧ୍ୟା ବେଳେ ଖାଇଥିଲି ଏବେ ଆଉ କିଛି ଖାଇନି। ଆପଣ କଣ ଖାଇଛନ୍ତି?
ମୁଁ ଆଜି ମଧ୍ୟାହ୍ନ ଭୋଜନ କରିବା ଭୁଲି ଯାଇଥିଲି ଆଠଟା ଶେ ସାତଟା ମନେ ପଇଲା ମୋର ଖାଇବାର ଅଛି। ମତେ ଫୋ ମୁଁ ବହୁତ ଡେରି ରେ ଖାଇଥିଲି ସକାଳ ତ ଭୋଲି ଯାଇଥିଲି।
ଆଛା।
ଭିକ ନା ତ ଠିକ ଅଛି ଚାଲନ୍ତୁ। ଥା କୁହନ୍ତୁ ଆପଣ ଆପଣଙ୍କୁ ଏମିତି କିଛି ଜାଗା କୁହନ୍ତୁ? ଆପଣଙ୍କୁ ଯିବାର ଅଛି ଭଲ ଲାଗେ।
ହଁ ସେମିତି ତ ଅଛି। ବଟ ମତେ ପୁରୀ ଯିବାର ଅଛି ଏବେ। ଆଉ କିଛି ଦିନ ଭିତରେ ରଥଯାତ୍ରା ଯେହେତୁ ଆସୁଛି। ତ ପୁରୀ ଯାଇ ମତ ମତେ କୋଣାର୍କ, ବାଟ ମଙ୍ଗଳା, ସାକ୍ଷୀ ଗୋପାଳ ସବୁ ଠାକୁରଙ୍କୁ ଦର୍ଶନ କରିବାର ଅଛି।
ଆଛା, ବହୁତ ଭଲ କଥା ମତେ ବି ପୁରୀ ଯିବାର ଅଛି। ତ ପୁରୀରେ ମୁଁ ମୋର ଜଣେ ବନ୍ଧୁ ଅଛନ୍ତି। ତ ମୁଁ ବହୁତ ଥର ପୁରୀ ଯାଇଛି। ବହୁତ ଥର ଯାଇଛି ଯେମିତି କି କୋଡିଏ ଥର କି ଅଧିକା ହବ ତା ଠାରୁ। ପୁରୀ ଯାଇଛୁ। ପୁରୀ ବିଷୟରେ ଆପଣ କଣ ଜାଣିଛନ୍ତି ଯେମିତି କହିଲେ କି ପୁରୀରେ ରଥଯାତ୍ରା ହୁଏ? ଅ
ହଁ ପୁରୀରେ ରଥଯାତ୍ରା ବହୁତ ଧୁମଧାମ ରେ ହୁଏ ଦେନ୍ ଏକାଦଶୀ ବି ବହୁତ ଭଲସେ ପାଳନ କରାଯାଏ।
ଚନ୍ଦନ ଯାତ୍ରା ଆପଣ ଜାଣି
ହଁ ଚନ୍ଦନ ଯାତ୍ରାରେ ଠାକୁର ଅ ହଁ ଚାପ ଖେଳନ୍ତି। ହଁ।
ବହୁତ ଭଲ ହୁଏ।
ହଁ ମୁଁ ତ କେବେ ଯାଇନି ଚନ୍ଦନ ଯାତ୍ରାରେ।
ହଁ ଦୋଳ ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମା ତ ଆମର ଗଉଡ ଘରେ ବହୁତ ଧୁମଧାମ ରେ ପାଳନ କରାଯାଏ। ଠାକୁର ଘର ଘର ବୁଲି ଭୋଗ ଖାଆନ୍ତି।
ଗଉଡ ଘରେ କହିପାରିବିନି କିନ୍ତୁ ଏଇଟା ସମସ୍ତଙ୍କର ଯୋଉ ମାନଙ୍କ ଘରେ ଠାକୁର ସେମାନେ ପୂଜା କରନ୍ତି ଆମ ଘରେ ବିଠାକୁର ଅଛନ୍ତି ଆମ ଘର ଠାକୁର ବି ଭୋଗ ଖାଇବା ପାଇଁ ଯାଆନ୍ତି। ହଁ ସେ
ଠାକୁର ବିମାନ ରେ ବୁଲି ବୁଲି ଭୋଗ ଖାଆନ୍ତି। ଶେଷରେ ଗୋପାଳ ଘରେ ସରଲବଣୀ ଖାଇଲା ପରେ ସେ ଯମୁନା ସ୍ନାନ କରି ପୁଣି ଫେରିଯାଆନ୍ତି।
ହଁ ଠିକ ସେଇ ହଁ ଆମ ଘରେ ବି ଠାକୁର ଅଛନ୍ତି ଆମର ବି ଭୋଗ ଖାଇବା ଆଉ ଯେମିତି କି ଆପଣ କହିଲେ ଗଉଡ଼ ଭଲସେ ହୁଏ ପାଳନ। ତ ସେମିତି ଆ ଠାକୁର ଯେତେବେଳେ ବିମାନ ରେ ଯାଆନ୍ତି ସେମାନେ ଗୋଡ ନାହିଁ ସେଇଟା ଅଛି ତ ତମେ ଯେତେ ଯାହା ବି ପୂଜା କର କିନ୍ତୁ ଠାକୁର ଯେତେବେଳେ ବି ବିମାନରେ ଆସୁଥିବେ ତ ସେତେବେଳେ
ହଁ ତା ପୂର୍ବ ଦିନ ବି
ବହୁତ ସୁଯୋଗ ମିଳିଥାଏ।
ହଁ ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ବି ଗୋଟେ ପର୍ବ ଆମର ଥାଏ କି ଗାଈ ଗାଧୁଆ ଯୋଉଥିରେ କି ଗାଈଙ୍କୁ ଗାଧୋଇ ତାଙ୍କୁ ପୂଜା କରାଯାଏ।
ଆଚ୍ଛା।
ତାପରେ କୀର୍ତ୍ତନ ହୁଏ ଆଉ ଦୋଳ ପୂର୍ଣ୍ଣିମା ପରେ ପରେ ତ ଆମର ଆସିଯାଏ ହୋଲି ଠାକୁର ହୋଲି ଖେଳନ୍ତି।
ହଁ।
ହଁ ପୂର୍ଣ୍ଣିମା ଦିନ ବି ବହୁତ ପିଠା ପଣା ହୁଏ।
ହଁ ସେଇଟା ତ ଗଉଡ଼ ମାନଙ୍କର ପର୍ବ ଦୋଳ ପୂର୍ଣ୍ଣିମା ତ ସେମାନେ ହିଁ ଭଲ
ହଁ ହଁ।
ପୁରୀ ରେ ବି ସେଟା ବହୁତ ଭଲ ଏ ପାଳନ କରାଯାଏ ଦୋଳ ପୂର୍ଣ୍ଣିମା। ଆଉ ବାକି ରହିଲା ଆ ଆପଣ ଜାଣିଛନ୍ତି ମାହାଙ୍ଗା ବିନୋଦ ବିହାରୀ ବିନୋଦ ବିହାରୀ ଠାକୁର ଜାଣିଛନ୍ତି କି? ତ ସେଠି ବି ଦୋଳ ପୂର୍ଣ୍ଣିମା ବହୁତ ବହୁତ ବଡ ହୁଏ। ବିନୋଦ ବିହାରୀ ଚାଚରୀ କହିଲେ ଏ ହଁ। ବହୁତ ବଡ ଆଁ ଠାକୁର ସିଏ ବିନୋଦ ବିହାରୀ। ସିଏ ଭୋଗ ଖାଇବା ପାଇଁ ଯାଆନ୍ତି ସିଏ କୋଉ ମେଲଣ କୁ ଯାଆନ୍ତିନି କେବଳ ହୁଏ ତାଙ୍କର ଭୋଗ ଖାଆନ୍ତି ଗାଁ ଗାଁ ବୁଲି। ଆଉ ତାଙ୍କ ପାଖରେ ଏତେ ମାତ୍ରାରେ ଭୋଗ ଚଢା ହୁଏ ମାନେ ଅ ଗୋଟେ ଗୋଟେ ଯୋଉଠି ଠାକୁର ବସନ୍ତି। ସେ ଜାଗା ହିଁ ଜାଗା ହିଁ ନଥାଏ ବହୁତ ବହୁତ ମାନେ ଦଶ ପନ୍ଦର ର ଭୋଗ ରଖାଯାଇ ଏତିକ ଗୋଟେ ଘର ଇଛା ସେମତି ଭୋଗ ଖାଆନ୍ତି।
ଆଛା ବହୁତ ଭଲ କଥାଟେ କହିଲେ ଯୋଉଟା କି ମୁଁ ଜାଣିନଥିଲି।
ଆପଣ ଦେଖିବେ କେତେବେଳେ ଅ ଆଉ କିଛି ଆମର ଫୋନରେ ଆପଣ ଦେଖିପାରିବେ। ଏ ବିନୋଦ ବିହାରୀ ଚାଚିରୀ କେତେ ପ୍ରସିଦ୍ଧ। ବାକି ରହିଲା କୋଣାର୍କ ଆପଣ ଯାଇଛନ୍ତି କେବେ?
ହଁ କୋଣାର୍କ ମୁଁ ଯାଇଛି ବହୁତ ଥର ସେଠାରେ ଯୋଉ ସୂର୍ଯ୍ୟ ମନ୍ଦିର ଅଛି।
ସୂର୍ଯ୍ୟ ମନ୍ଦିର ଅଛି ଚନ୍ଦ୍ରଭାଗା ଯାଇଛନ୍ତି?
ହଁ ଚନ୍ଦ୍ରଭାଗା ବି ଯାଇଛି ସୂର୍ଯ୍ୟଙ୍କପ୍ର ପ୍ରଥମ କିରଣ ଟା ସୂର୍ଯ୍ୟ କୋଣାର୍କ ମନ୍ଦିର ଉପରେ ପଡେ ସେ ଯୋଉ ଦଧି ନଉତି ବସିଛି
ହଁ ଦେଖିନ ଟିକ ଅଛି
ତ ପୁରୀରେ ଝୁଲଣ ଯାତ୍ରା କେମିତି ପାଳନ କରାଯାଏ ଠାକୁର ଯୋଉ ଝୁଲଣ ଯାତ୍ରାରେ ଝୁଲଣ ଖେଳନ୍ତି
ହଁ ପୁରୀରେ ଯୋଉ ଦୋଳ ପୂର୍ଣ୍ଣିମା ହୁଏ ଝୁଲଣ ଯାତ୍ରା ଯାହାବି ହୁଏ ସେ ବହୁତ ଭଲ ଭାବରେ ହୁଏ ଅ ମୁଁ ଦେଖିନାହିଁ ଝୁଲଣ ଯାତ୍ରା କେବେ କି ତୁ ଯେତିକି ଜାଣିଚ ବହୁତ ଭଲସ ପାଳନ କରାଯାଏ ମୁଁ ଚନ୍ଦନ ଯାତ୍ରା ଦେଖ ଦେଖିଛି ଅ ଦୋଳ ପୂର୍ଣ୍ଣିମା ଯେହେତୁ ଆମ ଘରେ ହୁଏ ତ ମୁଁ ଦେଖିପାରି ନାହିଁ ହଁ ବାକି ଅ ଦେଖିଛି ଜାଣିଛି ହୁଏ ବୋଲି ବହୁତ ଭଲରେ
ହଁ ଝୁଲଣ ଯାତ୍ରା ବି ଠାକୁର ଝୁଲଣ ଖେଳନ୍ତି ତ ରାକ୍ଷୀ ପୂର୍ଣ୍ଣିମା ଯୋଉଟ ଟା ଆମର ହଁ ରାକ୍ଷୀ ପୂର୍ଣ୍ଣିମା ବା ଗ ଗହମା ପୂର୍ଣ୍ଣିମା ବି କୁହନ୍ତି
ସେଇଟା ଆମର ବାଏ
ହଁ ହଁ ଶୟନ ପୂର୍ଣ୍ଣିମାରେ ଠାକୁର ଶୋଇ କହନ୍ତି କି ଶୟନ ପୂର୍ଣ୍ଣିମାରେ ଠାକୁର ଶୁଅନ୍ତି
ଏବଂ ଗମହା ପୂର୍ଣ୍ଣିମାରେ ଉଠନ୍ତି ଗୋଟେ ମାସ ଠାକୁର ଶୟନ କରନ୍ତି ଯେମତି ଆମର ଅ ଅଣସର ଘରେ ଏବେ ରହିବେ କିଛି ଦିନ ତାପରେ ପୁଣି ରଥଯାତ୍ରାରେ ଠାକୁର ଆସିବେ ଠିକ୍ ସେଇପରି ବି ସୟନ ପୂର୍ଣ୍ଣିମାମାରେ ଶୋଇକି ପୁଣି ଗମହା ପୂର୍ଣ୍ଣିମାରେ ଠାକୁର ଉଠନ୍ତି
ହୁଁ ହ
ତ ବାକିିଲ ଆପଣ ଆଉ କୋଉ ଜାଗା ଯାଇଛନ୍ତି ପୁରୀରେ ବୁଲିବା ପାଇଁ ଯୋଉଟା ଆପଣଙ୍କୁ ବହୁତ ଭଲ ଲାଗେ ପୁରୀକୁ ଛାଡିଦେଲେ
ଲୋକନାଥ
ମନ୍ଦିର କୁ ଛାଡିଦେଲେ ଲୋକନାଥ ଆଛା ଲ ବହୁତ ଭଲ ମନ୍ଦିରରେ
ଙ୍କର ଦର୍ଶନ ହୁଏ
ହୁଁ
ବହୁତ ଶାନ୍ତି ବି ଲାଗେ ବହୁତ ଭଲ ଜାଗାଟେ ତାପରେ ରାମଚଣ୍ଡୀ ବି ଅଛି। ଆଚ୍ଛା ତାପରେ ପୁରୀର ସମୁଦ୍ର କୂଳରେ ବି ଯୋଉ ସମୁଦ୍ର। ଆଳତି ଟା ହୁଏ ତ ସେଟା ବି ବହୁତ ଶାନ୍ତି ଲାଗେ।
ହଁ ଓ ହଁ ଏବେ ଆମ ସମ ସମୁଦ୍ର ପାଖରେ ଆଳତି ବି ହଉଛି ମୁଁ ଦେଖିନଥିଲି କେବେ ଏବେ ଦେଖିଲି ଏଇ। କିଛି ଦିନ ପୂର୍ବରୁ ମୁଁ ବି ଯାଇଥିଲି। କିଛି ମାସ ପୂର୍ବରୁ ତ ମୁଁ ବି ଦେଖିଲି ବହୁତ ଭଲ ଲାଗେ। ସେ ସବୁ ଦେଖିବା ପାଇଁ ଯେମିତି ଆମର ଉଁ।
ରସିକେସ୍ ହଉ କି ଆମର ବନାରସ ହଉ କି ଯୋଉ ଗଙ୍ଗା। ଗଙ୍ଗାର ଆରତି କରନ୍ତି ତ ସେଇଭଳି ପୁରୀରେ ବି ଆମର ହୁଏ।
ହଁ ବହୁତ କିଛି ଜାଣିବା ଜିନିଷ ଅଛି ବହୁତ ଶାନ୍ତି। ବି ଲାଗେ।
ଭଲ ଲାଗେ ଜାଣିବା ଜିନିଷ ସହଜୋଗ ପୁରୀରେ ମତେ ହଁ ସମୁଦ୍ର କୂଳରେ ବହୁତ ଭଲ ଲାଗେ ବହୁତ ଜିନିଷ ବି। ସେଠି ବହୁତ କିଛି ଜିନିଷ ଦେଖିବାକୁ ବି ମିଳେ। ବେଶ୍। ଯୋଉ ଆମର ବାଲୁକା ଶିଳ୍ପୀ ମାନେ ବାଲିରେ ଯୋଉ। ଗଢିଥାନ୍ତି ସବୁ ମୁଁ ସେ ସବୁ ଦେଖିକି ବହୁତ ଖୁସି ଲାଗେ। ଆଚ୍ଛା। ତ ପୁରୀର ସ୍ଵର୍ଗଦ୍ଵାର ଆପଣ ତ ଦେଖିଛନ୍ତି ଆଉ।
ହଁ ସ୍ଵର୍ଗଦ୍ଵାର ମୁଁ ଦେଖିଛି ଆଉ ଯାଇଛି ବି ତା ଭିତରକୁ।
ସେଠି ବି ସେଠି ପହଞ୍ଚିଲେ ଲାଗେ କି। ନା ମଣିଷ ଜୀବନରେ କିଛି ବି ନାହିଁ ଶେଷରେ ସମସ୍ତେ ଏଇ। ଏଠିକି ହିଁ ଆସିବେ।
ସେଇଠିକି ଆସିବେ ପୁରୀର ଅ ଗୋଟେ ଜିନିଷ। କାଲି ଯୋଉ ଦିନ ଆମର ସ୍ନାନ ପୂର୍ଣ୍ଣିମା ହେଇଥିଲା ମୁଁ ଗୋଟେ ଜିନିଷ ଦେଖିଲି। ଆଁ ଟିଭିରେ କି ପୁରୀରେ ଯେତେବେଳେ ସ୍ନାନ ଭଗବାନଙ୍କର ହ ହସ୍ତୀ ବେଶ ଧରିଥାନ୍ତି ତ ସେଇ ସମୟରେ ଜଣେ କିଏ। ଜଣେ ମଣିଷ କି ଅ। ଦେହ ତ୍ୟାଗ କରିଦେଇଥିଲେ ତ ତାଙ୍କର ଶବକୁ ନେଇକି ଯାଉଥିଲେ ସେଇ ବାଟରେ। ପୁରା ବଡ ଦାଣ୍ଡରେ ସେଇ ସମୟରେ। ସେ ଯାଉଥିଲେ ସେ ମୁହୂର୍ତ୍ତକୁ ଟିକେ ଆପଣ ଭାବନ୍ତୁ କେତେ ସୁ ମାନେ। ଗୋଟେ ମଣିଷର ସୌଭାଗ୍ୟ ସେଇଟା କି ସେ ମଲା ବେଳକୁ ସେ ବଡ ଦାଣ୍ଡରେ ଦେଇ ଯାଉଛି ହଁ ବଡ ଦାଣ୍ଡରେ ଜଗନ୍ନାଥଙ୍କୁ ଦେଖିକି। ସେ ଯାଉଛି ବହୁତ ଭଲ ଲାଗେ।
ସେଟା ତ ତାର ସୌଭାଗ୍ୟ ତାର ପୁଣ୍ୟ ତାର କୋଉ ଜନ୍ମରେ ସେ। କୋଉ ପୁଣ୍ୟ କରିଥିଲା ଯାହା ଫଳରେ ତାକୁ ଏମିତି ସୌଭାଗ୍ୟ ମିଳିଛି।
ଆଜ୍ଞା।
ଠିକ୍ ଅଛି ଆପଣ ତ ବହୁତ କିଛି କହିଲେ ଧନ୍ୟବାଦ।
ଧନ୍ୟବାଦ୍। ହଁ ଠିକ୍ ଅଛି ନମସ୍କାର ରଖୁଛି ଜୟ ଜଗନ୍ନାଥ।
ହେ ହଁ।